ହୁଁ।
କଣ କରୁଛୁ ସାଙ୍ଗ?
କିଛି ନାହିଁ ତ ସାଙ୍ଗ ଏଇଠି ବସିଥିଲି। ତୁ କଣ କରୁଛୁ?
ମୁଁ ଶୋଇଥିଲି।
ଓହୋ। କଣ ଖାଇଥିଲୁ?
ମୁଁ ଖାଇଥିଲି ଖାଇଥିଲି ପଖାଳ ଭାତ।
ହୁଁ।
ଆଉ ଶାଗ। ତୁ?
ମୁଁ ବି ସେଇ ପଖାଳ ଭାତ, ଶାଗ ଭଜା ଆଉ ଆଳୁ ଭଜା। ଏମିତି ଖାଇଥିଲି ଆଉ।
ଆରେ ସାଙ୍ଗ ବଣଭୋଜି ଟେ କଲେ ହୁଅନ୍ତାନି?
କଉଦିନ କରିବା କହୁନୁ?
ହ ଶୁଣୁ ଯୋଉ ମୁଁ ଭାବୁଥିଲି ବଣଭୋଜି ଟେ କରିବା ଆଉ ସବୁ ସାଙ୍ଗ ତ ଏବେ ବାହାରେ ଅଛନ୍ତି। ତୁ ସବୁ ସାଙ୍ଗକୁ ଟିକେ ପଚାରିଦେ ଆଉ କିଏ କଣ କହୁଛନ୍ତି ତାଙ୍କ ନମ୍ବର ସବୁ ଆଣେ ଗୋଟେ ଗ୍ରୁପ। ଖୋଲିଦବା ଗ୍ରୁପରେ ସବୁ ସମସ୍ତଙ୍କୁ ଆଡ କରିକି ମେସେଜ କରିବା। ଆଉ କିଏ କଣ କହୁଛନ୍ତି ସେଇ ଅନୁସାରେ ଆଉ ଗୋଟେ ଭୋଜିଟେ କରିବା କେବେଠୁ ଆମେ ସାଙ୍ଗମାନଙ୍କୁ ଦେ ଖି ନାହାନ୍ତି ନା।
ହଉ ମୁଁ ଆଜି ଗୋଟେ ଗ୍ରୁପଟେ ଖୋଲିଦେବି ହେଲା। ସେଇଥିରେ ଆମେ ସମସ୍ତେ କଥା ହବା। ମାନେ କେମିତି କଣ କରିବା? କୋଉଠି କରିବା ସବୁ ମାନେ ସେଇ ଗ୍ରୁପରେ ଆମେ ସମସ୍ତେ କଥା ହେଇଯିବେ ହେଲା। କୋଉଠି କଣ ହବ ବୋଲିକି, ସେ ସବୁ କ କଥା ହେଇ ସାରିଲା ପରେ ମୁଁ ତତେ ଫୋନ କରିକି ଜଣେଇବି, ନ ହେଲେ ଗ୍ରୁପରେ ତ ଆଡ୍ ହେଇଥିବୁ ନା। ସବୁ ମାନେ କିଏ କଣ କଥା ହବ ଶୁଭିବ ସବୁ? ସେଇଟା ହଉଛି ଆମେ ଆଜି କରିବା ତା ହେଲେ। କଉଛି କରିସାରିଲା ପରେ ମୁଁ ଗୋଟେ ଗ୍ରୁପ୍ ଖୋଲିବି, ପଚାରିବି ମାନେ କୋଉଠି କଣ ଭୋଜି କରିବା? କେମିତି କଣ କରିବା? ଆଉ କେତେ ପଇସା ମାନେ ଆଦାୟ କରିବା, ଏମିତି ସବୁ କଥାବାର୍ତ୍ତା ହବା? କଥା ହେଇସାରିଲା ପରେ ମାନେ ଦେଖିବା କଣ କରିବା? ତା ପରେ ଭାବିବା ଆଉ। ତା ପରେ ସାରିଲା ପରେ ଦେଖିବା କିଏ ମାନେ ମାନେ ଯୋଉଠି ଭୋଜି କରିବା ପାଇଁ ଆମକୁ କମ୍ଫର୍ଟ ଲାଗିବ ଆଉ ସେଇଠି କରିବା। କାହିଁକିନା ପାଣି ସୁବିଧା ଆମକୁ ମେନ୍ ଆଗେ ଦ ରକାରେ ତା ପରେ ହଉଛି ମେନ୍ ଥିବା ଦରକାର ସେଠି ଭଲ। ଭଲ ଜାଗା ତ ଥିବ ନା। ପାଣି ସୁବିଧା ମେନ୍ ଆମକୁ ତା ପରେ ଏମିତି ସବୁ ଦେଖିବାକୁ ପଡିବ। ଦେଖି ସାରିଲା ପରେ ଆମେ ଯାହା ନା ଯାହା କରିବା। ତା ପେରେ କରିସାରିଲା ପରେ, ଆମେ କଣ କରିବା କହିଲୁ? ହ୍ୟାଲୋ।
ହଁ।
ତା ପରେ କରିସାରିଲା ପରେ ଗୋଟେ ଗ୍ରୁପରେ ମୁଁ ସବୁ ଆଜି ମେସେଜ କରିବି ହେଲା। ତମେ ସବୁ ମାନେ କଥାବାର୍ତ୍ତା ହବ ଗ୍ରୁପରେ କଥା ହବା। କଥା ହେଇସାରିଲା ପରେ ଦେଖିବା, ଆମେ କଣ କରିବା ଆଉ ହେଲା?
ହଁ ଶୁଣୁ ଆମ ଗାଁ ଜଙ୍ଗଲରେ ଆମେ ଭୋଜି କରିବା ହେଲା ଭୋଜି କଲେ ଆମେ ସକାଳୁ ସକାଳୁ ପଳେଇବା। ଆଉ ଯୋଉ ପାଣି ତ ଆମର ଅସୁବିଧା ନା ଆମକୁ ଆରପଟକୁ ପୁଣି ଯାଇକି ପାଣି ଆଣିବା ପାଇଁ ପଡିବ। ତ ଆମେ ଟିକେ ଜଲଦି ପଳେଇବା ହେଲା। ଜାଗା ପୁଣି ବାଛା ବୁଛି କରିବା। ପୁଣି ଜଙ୍ଗଲରୁ କାଠ ସଂଗ୍ରହ କରିବା। ପୁଣି ଯେହେତୁ ବହୁତ ପିଲା ଯିବେ ତ ପୁଣି ଆସିଲା ବେଳକୁ ସନ୍ଧ୍ୟା ହବ। ତ ଆମେ ଜଲ୍ଦି ଗଲେ, ଆମେ ଜଲ୍ଦି ପଳେଇ ଆସିବା। ଯଦି ହବ ସାରଙ୍କୁ ବି କହିବା। ଯଦି ସାର୍ ରାଜି ହେଇଗଲେ ତ ଆହୁରି ଭଲ କଥା।
ହଁ ସାର ଙ୍କୁ କହିବା। ସେ ସେ ଯଦି ରାଜି ହେବେ ହେବେ, ନ ହେଲେ ଆମେ ଯେତିକି ଝିଅ ପିଲା କି ବାସ୍ ଯଦି ପୁଇ-ପୁଅ ପିଲା ଯଦି କରିବା ପାଇଁ ଚାହିଁବେ, ଆମେ ତାଙ୍କୁ ବି କହିବା ବା ତୁ ବି ଯାହା ଯାହା ନମ୍ବର ରଖିଥିବୁ ହେଲା, ସାଙ୍ଗମାନଙ୍କୁ ମୁଁ ଗ୍ରୁପଟା ଆଜି ଖୋଲେ। ହେଲା। ଗ୍ରୁପ୍ ତ ଖୋଲିଲେ ସମସ୍ତଙ୍କ କତିକି ଯିବନା ଗ୍ରୁପ ଟା। ତୁ ଯାହା ଯାହା ନମ୍ବର ରଖିଥିବୁ, ତାଙ୍କ ମାନଙ୍କୁ ଆଡ କରିଦବୁ। ଆଡ୍ କରିସାରିଲା ପରେ ହେଲା। ମୁଁ ସବୁ ମେସେଜ କରିବି। କି ତମେ ମାନେ ବି ଦେଖିକି ସିନ୍ କରିବ କି କଣ କେମିତି କରିବା? ସମସ୍ତେ ଆମେ କଥା ହେବେ ନା। ତା ପେରେ ଗୋଟେ କାମ କରିବା, ଆମେ ଦିନେ ସମସ୍ତଙ୍କୁ ପଚାରିବା ଆଉ କିଏ କୋଉ ଦିନ ଫାଙ୍କା ଅଛ? ଯଦି ସମସ୍ତେ କହିବେ କି ହଁ, ଆମେ ଆଜି ଫାଙ୍କା ଅଛୁ, ବୋଲି କି ଆମେ କଣ କରିବା ନା ଗ୍ରୁପରେ କଲ୍ କରିବା। କଲ୍ କରିକି ଆମେ ସବୁ କଥା ହେଇଯିବା କି କଣ କେମିତି କରି ବ କି କଣ ନାହିଁ? ମାନେ କିଏ ଆଇଁଷ ଖାଉଛି କି ପିଆଜ ରସୁଣ ଖାଉଚି ମାନେ ସେରା ସବୁ ଆମକୁ ବୁଝିବା ଦରକାର? ଏମିତି ସବୁ ବୁଝିଆ ଦେଖିବା ଆଉ ତାପରେ ତୁ ଯେତିକି ଆଡ ନମ୍ବର ରଖିଥିବୁ ତୁ କରିଦବୁ ହେଲା।
ହଁ ଆଉ କଣ କଣ ଆଇଟମ କରିବା କହିଲୁ?
କଣ କଣ ସେଇଟା ତ କହୁଛି ଗ୍ରୁପରେ ଆଜି ଆଡ଼ କଲେ ପଚାରିବା କି କଣ କଣ କରିବା କଣ ନାଇଁ।
ହଁ ଅଧା ପିଲା ବି ଆମିଷ ଖାଉନଥିବେ ନା
ହଁ।
ସାଙ୍ଗ ତୋତେ ଲାଗୁଛି ସବୁ ପିଲା ରାଜି ହେବେ ବଣଭୋଜି ପାଇଁ।
ହଁ ହେବେନି କଣ ପାଇଁ ରାଜି ହେବେ।
ଆରେ ଏବେ ତ କେହି ବି ରହୁନାହାନ୍ତି ନା ଗାଁ ରେ ସବୁ ବାହାରକୁ ପଳେଇଛନ୍ତି। ସେଇଥିପାଇଁ ପଚାରୁଥିଲି।
ରଜଛୁଟି ଏଇନା ହେଇଥିବ ସେଇ ବେଳକୁ ଆମେ କରିଆ ଭୋଜି।
ଏଇ ଖରା ଦିନରେ କରିବା।
ହଁ ଖରାଦିନ ତାପରେ ତ ଆଉ ଛୁଟି ହବନି ନା ଛୁଆଙ୍କର। ତାପରେ ସେଇ ବେଳକୁ ଆମେ କରିବା ନା ସେଇ ବେଳକୁ କଲେ ସବୁଛୁଆ ଆସି ସାରିଥିବେ। ସେ ବେଳକୁ ଆମେ କରିବା ଭୋଜିି ସେ ବେଳକୁ କଲେ ଆମ ପାଇଁ ଠିକି ସବୁ ଛୁଆଙ୍କୁ ଆମେ ପଚାରିବା କେମିତି କଣ ହବ କଣ ନାହିଁ। ମାନେ ସବୁ ରାଜି ହେବେ ନହେବେ କି ପାଖରେ କରିବା କି ଜଙ୍ଗଲରେ କରିବା ଜଙ୍ଗଲରେ କଲେ ତ ଆମକୁ ସକ ସକାଳୁ ଯିବାକୁ ପଡିବ। ତାପରେ ବାଗେଇବାକୁ ପଡିବ, ତାପରେ ହଉଛି ଏମତି ସବୁ ଦେଖିବାକୁ ପଡିବ। ଦେଖ୍ ଦେକ୍ଷା କଣ ହଉଛି ତାପରେ ଯଦି ଯାହା ହବ ତାପରେ ଜଣା ପଡିବ। ତାପରେ ହଉଛି ଯଦି ସେମାନେ ଯଦି କହିବେ କି ନା କୋଉ ସ୍କୁଲ ଫୁଲରେ କରିବା ପାଖ ଆଖ ପାଖରେ କରିବା ଜଣା ପଡିବ ନା କୋଉଠି ସେମାନେ କରିବେ ବୋଲିକି। ଆଉ ସେମାନେ ଯଦି ମନା କରିବେ। କି ନା ଆମେ ଜଙ୍ଗଲ ଆଡେ କରମୁ ବାଇଚନ୍ସ କୋଉ କିଏ ଯଦି ମନା କରେ। ତାପରେ ଜଙ୍ଗଲରେ ବି କରିବା ଟା ଆମ ପାଇଁ ଠିକ ନୁହେଁ ଯେ ହେଲେ ବି ଯଦି ବି କରିବା ନା ଆମେ ସକ ସଖାଳୁ କରିବା ଶଖାଳୁ କଲେ ଜଣା ପଡିବ କଣ କେମିତି ହବ।
ହଁ ଯୋଉ
ସେଇଆ ଆଉ ଏମିତି ଦେଖିବା କଣ କେମିତି ହବ ତାପରେ ଜଣା ପଡିବ।
ହଁ କିନ୍ତୁ ମୁଁ ଭାବୁଥିଲି ଯୋଉ ବଣରେ କରିଥାନ୍ତେ ବୋଲି କାହିଁକି ନା ଜଙ୍ଗଲରେ କରିଥିଲେଇ ଯୋଉ କାଠ ସୁବିଧା ଟା ହେଇଯାଇଥାନ୍ତା।
ହଁ ସେଟା ତ ଠିକ ଯେ ହେଲେ ବି ମାନେ କଣ କହିଲୁ ମାନେ ଆମେ ସିନା ଯୁଜଣା ଏଇନା କଥା ହଉଛେ ତାପରେ ସବୁ ଛୁଆ ରାଜି ହେବେ କି ନ ହେବେ କି ସେମାନେ ମନା କରିବେ କି ନା ଆମେ କରିବୁନୁ ପରିମିଶନ ସେମାନେ ଆଣିବେ ତାପରେ ଆମକୁ କହିବେ ଏ ରଜ ବେଳକୁ କି ନହେଲେ ରଜ ପରେ ଆମେ ଭୋଜି କରିବା ହେଲା। ଆଉ ଏବେ ତ କରିହବ ନା ଏବେ ଏମିତିରେ ବି ବହୁତ ଖରାହଉଛି ରଜ ବେଳକୁ ଯାହା ହେଲେ ବି ଟିକେ ଖରା ହଉନଥିବ ସେଇ ବେଳକୁ ପାଗଦେଖିକି ଆମେ କରିବା କଣ କେମିତି ହେଲା।
ହଁ। ହଉ ଆଜି ମୁଁ କିଛିଟା ସାଙ୍ଗ କୁ ଯୋଉ ପଚାରିଦେବି ଆଉ ସେମାନେ କଣ କହୁଛନ୍ତି ସେମାନଙ୍କୁ ମୁଁ ପଚାରି ଦେଇ ସାରିଲା ପରେ ତୋ କଥା କହିଦେବି ମୁଁ କହିବି ସିଏ ଗ୍ରୁପ ଖୋଲିବା ପାଇଁ କହୁଛି ଆଉ ସବୁ କଣ କହୁଛ ସମସ୍ତେ ମନା କଲେ ବି ସମସ୍ତଙ୍କୁ କହିବା କି ଆଉ କେ ଏତେବର୍ଷ ହେଲାଣି ଏଇଯୋଉ କଣ ତ ବର୍ଷେ ହେଲା କରିନାହାନ୍ତି ଏ ବର୍ଷ କରିବା।
ତାପରେ କିଏ କେବେ କିଏ କୁଆଡେ ପଳେଇବ କଣ ତାପରେ ମାନେ ଆଉ ସାଙ୍ଗ ହେଇପାରିବ ନାହି। କାହା ସହିତ ଦେଖାହେଇପାରିବା ସେଇଟା ଆମ ପାଇଁ ଇଏ ନା ତାପରେ ସେଇଟା ଆମକୁ କରିଦେଲେ ଭଲବି ନା କେବେଠୁ ବି ଆମେ ଭୋଜିକରିନେ କି ଦେଖାହେଇନେ। ତାପରେ କିଏ ନାଇଁ କିଏ ସବୁ ବାହାର ବାହା ସବୁ ପଢୁଛନ୍ତି। ସେଇଟା ହେଉଛି ଆମ ପାଇଁ ମେନ୍ ନା ସେଇଥି ଯୋଗୁଁ ଆମେ ଦେଖିକି କଣ ନାଇ କଣ କରିବା ଆଉ।
ହଁ ଏମିତିରେ ବି କିଛିଟା ଝିଅ-ଅ-ଅ ମ୍ୟାରେ ବାହା ହେଇ ସାଇଲେଣି ନା?
ହଁ ବାହା ହେଇ ସାଲେନି ତାଙ୍କମାନଙ୍କୁ ଆମେ ମୁଁ ବି ନମ୍ବର ରଖିଛି ବହୁତ ଜଣଙ୍କର ହେଲା ତାଙ୍କମାନଙ୍କୁ ବି ମୁଁ ଆଡ୍ କରିବି ସେମାନେ ବି ଯଦି ଆସିବେ ତାଙ୍କ ବେବ୍ ମାନଙ୍କୁ ଧରିକି ଆସିବେ ନା ଆସ୍ ଆସିଲେ ବି ବହୁତ ତ ଆମକୁ ଆମ ପାଇଁ ଭଲ ଭଲ ବି ଲାଗିବ ମଜା ବି ଲାଗିବ ତାପରେ ହଉଛି ଭୋ ଜି ପାଇଁ ଦେଖିବା ଆମେ କରିବା କଣ କଣ ରୋଷେଇ କହିଲୁ? ଆମ୍ ମୁଁ ଭାବୁଛି ଯଦି ଯିଏ ବି ଆଇଁଷ ଖାଉଥିବ ହେଲା ତାଙ୍କ ପାଇଁ ଯଦି-ଇ-ଇ ଜଣେ ଚି ଜଣ ଖାଉଥିବେ କି କଣ କିଣିକି ଆଣିବେ ହାରି ହେଲା ତାଙ୍କ ମାନଙ୍କ ପାଇଁ। ଆଉ ଆମେ ଛତୁ, ପନିର, ଆଉ ପାମ୍ପଡ଼, ସାଲାଡ଼ ଡାଲି ଆଉ-ଉ-ଉ କଣ ଦେଖିକି ଏମିତି ଆଉ ଗୋଟେ ଦେଖିକି-ଇ-ଇ ଚିଲି କୋବି ଭାବୁଛି କରିବା କଲେ ଭଲ ହୁଅନ୍ତା ହେଲା। ଆଉ କଣ ଯଦି ସେମାନେ କିଏ ଚିକେନ ଆଇଁଷ ଖାଉଥାଏ ଅଧା ତ-ଅ-ଅ-ଅ ଆଇଁଷ ଖାଉନଥିବେ ମୁଁ ତ ଆଇଁଷ ଖାଉନି ଆଉ ପିଆଜ, ରସୁଣ ବି କିଏ ଖାଉଥ ନ ଖାଉଥୁବ ବି ଆମେ ବିନା ପିଆଜ ରସୁଣ ରେ ବି କରିବା। ସେଇଟା ଆମ ପାଇଁ ଠିକ ତାପରେ ଯାହା ହବ-ଅ-ଅ-ଅ ଜଣା ପଡିବ।
ହଁ। ଆଚ୍ଛା ଆ ଯୋଉ ପୁଅ ପୁଅ ପିଲାମାନାନଙ୍କ ନମ୍ବର ରଖିଛୁ ତ?
ହୁଁ ମୁଁ ରଖିଛି। କି ନହେଲେ ମୁଁ ବି ଯାହା କତିକିି ଆ ଯୋଉ ଆମ କ୍ଲାସ ଯୋଉ ଝିଅ ପିଲା ରଖିଥିବେ ନା ସମ ତେ ଯାହା ବି ହେଲେ ରଖିନଥିବେ କି ନହେଲେ ତାଙ୍କଠୁ ମୁଁ ଆଣିକି ନହେଲେ କଣ ପାଇଁ ଆଣିବି ନହେଲେ ମୁଁ ଯୋଉ ଗ୍ରୁପ୍ ଟା ଖୋଲିବି ତାଙ୍କ ମାନଙ୍କୁ କହିବି କି ଆଉ ତମେ ଯାହା ଯାହା ନମ୍ବର ରଖ ରଖିଛ ଆଉ ଗ୍ରୁପରେ ଆଡ କର ତାପରେ ଆମେ କଥା ହବା। ହେଲା ଦି ତିନି ଦିନ ପରେ ସେମାନେ ଆଡ କରିଦେଇଥିବେ ନା ସମସ୍ତେ। ତୁ ବି ଆଡ କରିଦେଇଥିବୁ ଯାହା ଯାହା ନମ୍ବର ଥିବ ଆଡ କରି ସାରିଲା ପରେ ଆମେ କଥା ହେବା-ଆ-ଆ କଥା ହବା ଗ୍ରୁପ ରେ ମେସେଜ କରିବା କି ମାନେ କଣ କେମତି କରିବା ଆଉ ସମସ୍ତେ ରାଜି ଅଛ ନା ନାହଁ ଆଉ ପଇସା ଆଦାୟ କରିବା ଯାହାବି ହେଲେ ପାଁଶହ ଟଙ୍କା ଲେଖେ ଆଦାୟ କରିବା ହେଲା।
ହଁ
ପ୍ର ଫାଷ୍ଟ ରେ ଯୋଉ କରିବା ଜଳଖିଆ ଆଣିବା ନା ଜଳଖିଆ ଥଣ୍ଡା ଫଣ୍ଡା ସବୁ ଆଣିବା। ଆଣିଚାଇଲା ପରେ କରିବା ଆଉ।
ହଁ। ଥଣ୍ଡା ଫଣ୍ଡା ହଁ ଖରା ବି ଯୋଉ ରେଟରେ ହଉଛି ନା ଟିକେ ସରବତ କରିଦେଇଥିବା। ଆଉ ଯଦି ପଇସା ଅଧିକ ହୁଏ ଯୋଉ ଟିକେ ଟିଫିନ କରିଦବା।
ହୁଁ। ସେଇ ତ ମୁଁ କହୁଛି ପାଆଁଶହ ଟଙ୍କା ନାଇ କରିବା।
ପାଆଁ ଶହ ଟଙ୍କା ଲେଖେ ଚାନ୍ଦା କରିବା?
ହୁଁ। ହ ଆଉ କଣ ମାନେ-ଏ-ଏ ସମସ୍ତଙ୍କ ନମ୍ବର ରଖିଥିବୁ ରଖିବା ପାଇଁ ବି ଭଲ। ଆମକୁ ସୁବିଧା ହବ ନା ସେଇଟା ହଉଛି ଆମ ପାଇଁ ଠିକ୍। ଆଉ ମାନେ-ଏ-ଏ ଭୋଜି ପାଇଁ ଆମେ ହଁ ଭୋଜି ପାଇଁ ଆମେ ଏସବୁ ଏମିତି କଥା ହବା ହେଲା। ଆଉ ଯଦି ବି ଆମେ ଜ ଜଙ୍ଗଲରେ କଲେ ଆମେ ସକାଳୁ ଯିବା ପାଞ୍ଚଟା ବେଳୁ ଯେମିତି ଆସିକି ଘରେ ହାଜର ହେଲା।
ହଁ ସାଙ୍ଗ ଖରା ବି ବୋହୁତ ଜୋରରେ ହୋଉଛି ନା ଆମେ ସଖାଳୁ ସଖାଳୁ ପଳେଇବା। ଆଉ ପାନ୍ଟା ଭିତରେ ସନ୍ଧ୍ୟା ପାନ୍ଟା ଭିତରେ ଘରୁକୁ ପଳେଇ ଆସିବା ଆଉ।
ହଁ ସେୟା କରିଆ।
ହଁ ହୋଉ ସାଙ୍ଗ ଶୁଣୁ ଯୋଉ ତୋ ସଇତ କଥା ହେଇକି ବୋହୁତ ଖୁସି ଲାଗିଲା। ଆଉ ଏବେ ମୁଁ ରଖୁଚି ତାହେଲେ ଆଁ ହୋଉ।